ଆଜ୍ଞା ନମସ୍କାର୍।
ନମସ୍କାର୍ କେମିତି ଅଛନ୍ତି?
ହଁ, ବହୁତ ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ, ମୁଁ ବି ବହୁତ ଭଲ ଅଛି।
ଆଉ ଘରେ ସବୁ ଭଲ ଅଛନ୍ତି?
ହଁ, ଘରେ ସବୁ ବହୁତ ଭଲ ଅଛନ୍ତି ଆପଣ ଆପଣଙ୍କର?
ହୁଁ, ଘରେ ସବୁ ଠିକ୍ ଠାକ୍ ଭଲରେ ଚାଲିଚି।
ଆଉ
ଆଉ ମୁଁ ଆପଣଙ୍କୁ ଏତେ ଫୋନ କରିଥିଲି ଯେ ମୁଁ ରିସେଣ୍ଟଲି ଆପଣଙ୍କର କିଛି ସୋସିଆଲ ମିଡିଆରେ ଦେଖିଲି। ଫଟୋ। ଆପଣ ଗୋଟେ ଭଲ ଜାଗା ବୁଲିବା ପାଇଁ ଯାଇଥିଲେ ତ ମୁଁ ସେଇଥିପାଇଁ ଆପଣଙ୍କୁ ଫୋନ କଲି ଯେ ଆଉ କୋଉ ଜାଗା ଯାଇ ଥିଲେ ବହୁତ ସୁନ୍ଦର ସୁନ୍ଦର ପ୍ଲେସ୍ ଥିଲା ଆଉ ମତେ ଟିକେ କୁହନ୍ତୁ ତା ବିଷ ୟରେ ଯେ ଆପଣ କୋଉ ଜାଗା ଯାଇଥିଲେ କେବେ ଗଲେ କେତେ ଦିନ୍ ରହିଲେ? କଣ କଲେ କେତେ ମଜା ମସ୍ତି କଲେ ମତେ ଟିକେ ସେ ବିଷୟରେ କୁହନ୍ତୁ?
ହଁ ଶୁଣନ୍ତୁ ମୁଁ କହୁଛି ଆମର ଓଡିଶାରେ କନ୍ଧମାଳ ଡିଷ୍ଟିକ୍ ଅଛି। ତ ସେଇ ଜାଗାଟା ପୁରା କହିବାକୁ ଗଲେ ପାହାଡି ଯୋଉମାନେ ଅଧି କା ଭଲପାନ୍ତି ପାହାଡ଼ ଓ ନେଚର କୁ ତ ସେଇଟା ବହୁତ ଭଲ ନେଚର ଜାଗା ପୁରା କହିବାକୁ ଗଲେ ପୁରା ସ୍ବ ର୍ଗ ଆଉ ବହୁତ ଆଉ କଳାହାଣ୍ଡି ଡିଷ୍ଟ୍ରିକ ମଝିରେ ବି ସେ କଳ କନ୍ଧମାଳ। ଅ ଏଇ ତିନିଟା ଡିଷ୍ଟ୍ରିକ ମଝିରେ ସେ ଯୋଉ ଜିନିଷଟା ମାନେ ଅ ଅଛି ଜାଗାଟା ବହୁତ ଆମର ଦାରିଙ୍ଗବାଡି ଜାଣିଥିବେ? ଆଉ ହଁ ତାପରେ ହଁ ସେଟା ତ ଏବେ ଟିକେ ଶୀତ କମ ରହୁଛି ଆଉ ଟିକେ ସେଠୁ ମା ତ୍ର ପଚାଶ କିଲୋମିଟର ଦୂରରେ ଆଉରି ଗୋଟେ ଭଲ ନେଚର ଯାଗା ଅଛି ଭଲ ରୁଟ ସେଇଟା ଆଉ କଳିଙ୍ଗା ଘାଟି ଦେଇକି ଯିବେ ଆପଣ। ଆଉ ବହୁତ ବଢିଆ ସୁନ୍ଦର ଦେଖାଯିବ ପୁରା ଅ ସ ମାନେ ସୂର୍ଯ୍ୟ ଉଦୟ ସୂର୍ଯ୍ୟ ଅସ୍ତ ଆପଣ ଦେଖ ଦେଖିପାରିବେ ଏତେ ସୁନ୍ଦର ନେଚର ଏତେ ସୁନ୍ଦର ଅ ପରିବେଶ ଆଉ ସଫା ବାୟୁ ଆଉ ବହୁତ ବହୁତ୍ ଭଲ ଲାଗିବ ମନକୁ ଶାନ୍ତି ଲାଗିବ ଆଉ ସାଙ୍ଗମାନଙ୍କ ସହିତ ଯିବେ। ବହୁତ୍ ଇଏ ଭଲ ଲାଗିବ କ୍ୟାମ୍ପିଙ୍ଗ କରିକି ରହିବେ। ଉଁ ବନ ଫୋୟାର କରିବେ। ନିଆଁ ଜଳିକି ଆଉ ଯଦି ଆପଣ ଭୋଜି ଭାତ କରୁଛନ୍ତି ତ ତାହେଲେ ଆହୁରି ବଢିଆ।
ହଁ ଶୁଣିବାକୁ ତ ବହୁ ଚମତ୍କାର ଲାଗୁଛି ଆପଣ ଯାଇଥିଲେ କେମତି ମାନେ ଆପଣ ବାଇକରେ ଯାଇଥିଲେ ନା କାର୍ ରେ ଯାଇଥିଲେ।
ହଁ ମତେ ଅ ବହୁତ ଭଲ ଭଲ ଲାଗେ ବାଇକ୍ ଯେଡ କରିବା ପାଇଁ ଆଉଥିରେ ମୁଁ ବହୁତ କିଲୋମିଟର ଯାଏ। ହଁ ଆପଣ ଯଦି ଆସିବେ କେତେବେଳେ ଗଜପତିରେ ଆସନ୍ତୁ ଜିରାଙ୍ଗ ଅ ଆଚିବେ ଆଉ ଗଣ୍ଡା ହାତୀ। ଆସିବେ ମୋ ବହୁତ ବଢିଆ ଜାଗା। ମହେନ୍ଦ୍ରଗିରି ପର୍ବତ ସିଏତ ଆହୁରି ସ୍ୱର୍ଗ ଟାଇପର ଲାଗିବ। ଆଉ ଓଡିଶାରେ ଆମର ବହୁତ ସାରା ଏତେ ଭଲ ଭଲ ନେଚର ଅଛି। ତାକୁ ଉଁ ଯଦି ଏ ସମସ୍ତେ ଜାଣନ୍ତେ। ସବୁ ପର୍ଯ୍ୟଟକ ତାହେଲେ ଉଁ ବହୁତ ଆମର ଅର୍ଥନୈତିକ ଆଗକୁ ବଢିଥାନ୍ତା। ଏଇଭଲି ଭଲ ଭଲ ଜାଗା
ଆଚ୍ଛା ତାହେଲେ ନାଇଁ ମୁଁ ଦେଖିଲି ଆପଣଙ୍କ ଫଟୋ ଗୁଡା ବହୁତ ମାନେ ପ୍ରାକୃତିକ ଦୃଶ୍ୟ ଗୁଡ଼ା ବହୁତ ଭଲ ଥିଲା। ଆପଣ ଯେତିକି ସବୁ ଫଟୋ ଛାଡିଥିଲେ ମୁଁ ଦେଖୁଥିଲି। ଆଉ ମତେ ବହୁତ ସୁନ୍ଦର ଲାଗିଲା ସେ ଜାଗା ଟା ପୁରା ଲାଗିଲା କି ନାଇଁ ଦିନ ତ ସେ ଜାଗାକୁ ବୁଲିବାକୁ ଯିବାର ଅ ଛି ସେଇଥିପାଇଁ ମୁଁ ଅ ଫୋନ କରିଦେଲି କି ମତେ ବି ଜାଣିବାର ଅଛି ଯେ କଣ କେମିତି ଯାଇଥିଲେ ଆପଣ କେତେ ପଇସା ଖର୍ଚ୍ଚ ହେଇଥିଲା। ଆଉ ରହିବା ଖାଇବା ପିବା କେମିତି ଝିଅ ପିଲା ଯାଇକି ସେଠି ରହିପାରିବେ କି ନାହିଁ? ତ ସେଥିପାଇଁ ମୁଁ ଯାଣିବା ପାଇଁ ଫୋନ କରିଥିଲି ତ ପଇସା ପତ୍ର କେମିତି ଖର୍ଚ୍ଚ ହେଇଥିଲା ରହିବା ପିଇବା କଣ କରିଥିଲେ?
ହଁ ପ୍ରଥମ କଥା ମୁଁ କହୁଛି। ଅ ଲେଡିସ୍ ର ସେଫ୍ଟି କଥା। ତ ଝିଅ ପିଲା ଯାଇପାରିବେ ନିହାତି ଯାଇପାରିବେ ତାଙ୍କ ପାରିବାରିକ- ଅ ପରିବାର ଲୋକ ବର୍ଗ ଲୋକଙ୍କ ସାଙ୍ଗରେ ଯାଇପାରିବେ ସାଙ୍ଗସାଥିଙ୍କ ଲୋକ ସେ ଯାଇପାରିବେ। ଅ ଯିଏ କିି ତମର ଯିଏ ବି ଯିବେ ଜ୍ୟୋତିକ ସବୁ ଝିଅ ଯିବେ। ତାଙ୍କର କିଛି ବଡ ଗାର୍ଡିଆନ ରହିଥିବା ନିହାତି ଆବଶ୍ୟକତା ଫଳରେ କିଛି ବି ଏ ଲୋକାଲିଟି ଲୋକ କିଛି ବି ଯଦି କିଛି କଣ ବିରୋଧୀ କଲେ କଣ ହେଲେ ତ ସାମ୍ନା କରିବାକୁ ଜଣେ ଗାଡିଆନ ରହିବା ନିହାତି ଆବଶ୍ୟକତା। ଯେହେତୁ ଘରର ମୁରବି ଯେମିତି ଆମର ବାପା ହେଲେ ଭାଇ ହେଲେ। ମାନେ ଏମିତି ଲୋକ ହିଁ ରହିବା ଦରକାର ଆଉ ପୁରୁଷ ପିଲାକୁ ନା ଯାହାବିହେଲେ ନେଇକି ଯିବା ପଡ଼ିବ ଆଉ ପଇସା ଖର୍ଚ୍ଚ ଆମର ଡିପେ- ନଡ୍ ନିଜ ଉ ଉପରେ ଡିପେଣ୍ଡ କରେ କେମିତି କଣ କେତେ ପଇସା ଖର୍ଚ୍ଚ କରିପାରିବେ। ଆଉ ଚାହିଁଲେ ବି ଆପଣ ତାରିଙ୍ଗ ବାଡି ଯାଇକି ବି ଲକ୍ଷାଧିକ ଖର୍ଚ୍ଚ ବି କରିପାରିବେ। ଚାହିଁଲେ ବି ଆପଣ ପାଞ୍ଚ ହଜାର ଟଙ୍କାରେ ବି ବୁଲିକି ଆସିପାରିବେ। ତ ଡିପେଣ୍ଡ ଆପଣ କରିପାରିବେ ଯଦି ମିନିମମ୍ ଅ ଯିଏବୁଲିବାକୁ ଚାହୁଁଛନ୍ତି ତାହେଲେ ମିନିମମ୍ ତିନି ହଜାର ଟଙ୍କାରେ ଅ, କ୍ୟାମ୍ପିଙ୍ଗ ସହକାରେ, ଆଉ ବାଇ କାର୍ ରେ- ହେଇଯିବ ଜଣଙ୍କା ପର୍ ହେଡ୍ ରେ। ଯଦି ଆପଣ ସାତ ଆଠ ଜଣ ଯାଉଛନ୍ତି କାର୍ ରେ ଯଦି ଯିବେ ଆଉ ଜଣଙ୍କା ତିନି ହଜାର ବହୁତ ଭଲ ହିଁ ବୁଲି ଦେଖିକି ଆସିଲୁ। ଆଉ ଭୋଜି ଭାତ ଭୋଜି ଭାତର ସବୁ ସେଠି ଟେଣ୍ଟ ହାଉସ୍ ଅଛି। ଟେଣ୍ଟ ହାଉସ୍ ରୁ ଭଡ଼ା- ନେଇକି ଭୋଜି ଆଣିପାରିବେ, ଆଉ ସେ ଠି ଦୋକାନ ବଜାର ବି ଅଛି। ଉଁ, ହଁ, ବୁଲିକି କିଣିକି ସପିଙ୍ଗ କରିକି ଆଣ ଆଣିକି ନିଜେ ରୋଷେଇ କରିକି ନିଜେ ଖାଇପାରିବେ। ଆଉ ବହୁତ ସାରା ଏନଜୟ କରିବେ, ଆକ୍ଟିଭିଟିସ୍ କରିବେ। ରୋପୱେ ଅଛି ରୋପୱେ ରେ ବି ବୁଲି ପାରିବେ। ଆମର ଅ, ଯଦି ବରମପୁର ଯାଉଛନ୍ତି ସେଇ ବାଟେ ଫେରିକି ଆସି ବରମପୁରରେ ଆସିବେ ତାରାତାରିଣୀ ପୀଠ ସେଠି ବି ଭଲ ରୁପ୍ ୱେ ଅଛି। ଆଉ ମନ୍ଦିର ଯିବେ ବୁଲିକି ଆସିବେ। ଏ ଭଳିଆ
ତାହାଲେ ବହୁତ ଇଂଟରେଷ୍ଟିଙ୍ଗ ଅଛି, ଚମତ୍କାର ବି ଦୃଶ୍ୟ ଆପଣ ଯେତିକି ସବୁ ଫଟୋ ଛାଡିଥିଲେ ମୁଁ ଦେଖିଥିଲି।
ହୁଁ।
ଆଉ ତାହେଲେ ଯେମିତି କହିଲେ କି ପଇସା ରେ ହେଇଯିବ, ଲେଡିସ୍ ମାନଙ୍କ ପାଇଁ ବି ସେଫ୍ ଅଛି। ତ ମହିଳା ଶିଶୁ ସରି ଝିଅ ମାନେ ସମସ୍ତେ ଯାଇପାରିବେ କିଛି ଅସୁବିଧା ନାହିଁ। ତ ମୁଁ ନିଶ୍ ଶ୍ଚିତ ଭାବରେ ସେ ଜାଗାକୁ ଯିବି। ଆଉ ଯେମିତି କିି ମୁଁ ଦେଖୁଛି କି ଆପଣ ବହୁତ ଟ୍ରୁ ମାନେ ଟ୍ରାଭେଲ୍ କରୁଚନ୍ତି, ଆପଣଙ୍କୁ ଟ୍ରାଭେଲ୍ ପ୍ରେମୀ ଅଛନ୍ତି, ତ ଆପଣଙ୍କର କିଛି ତ ଗୋଟେ ଥିବ ଯେ ସ୍ୱପ୍ନ ଥିବ ଯେ ମୁଁ ଏଇ ଜାଗା ଟାକୁ ଯେମିତି ହେଲେ ଯିବି, ତ କୋଉ ଜାଗା ଟା ମୁଁ ଜାଣିବାକୁ ଚାହିଁବି? ଯେ ଆପଣ କୋଉ ଜାଗା ଟା ଗୋଟେ ଆ ତ ସ୍ୱପ୍ନ ଅଛି ଯେ ମୁଁ ଦିନେ ନା ଦିନେ ଏଇ ଜାଗାକୁ ଯିବି ବୋଲି।
ଆଜ୍ଞା, ଆଜ୍ଞା।
ହ୍ୟାଲୋ।
ହଁ।
ମୋତେ ଅ, ଯିବାର ସ୍ବପ୍ନ ଅଛି କି କୈଳାସ ମାନ ସରବର। ଯୋଉଟା କି ମାନେ ରେ ଅଛି।
ଆଚ୍ଛା।
ଟା ଆଉ ସେଠିକି ଯାଇକି ବୁଲିବି। କି ଆସିବା ପାଇଁ ବହୁ ତୁ ଇଚ୍ଛା, କିନ୍ତୁ କୁ ଭାଗ୍ୟ ହଁ ହାଲୋ, ହାଲୋ ଶୁଭା ହଉଛି ତ?
ହୁଁ, ହୁଁ, ମୋତେ ଶୁଭୁଛି ଆପଣ କୁହନ୍ତୁ। ହୁଁ, ହୁଁ ମୋତେ ଶୁଭୁଛି ଆପଣ କୁହନ୍ତୁ।
ହଁ, ହଁ ମୁଁ କହିଲି କି କୈଳାସ ମାନ ସରୋବର ଯାଇକି ବୁଲି ଆସିଲେ ଭଲ ଲାଗିବ। ବ ଦିନାଥ, କେଦାରନାଥ ଆଉ ଯେତିକି ସବୁ ଧାମ୍ ରହିଲା। ଆଉ ଟିକେ ଦୂର ମୋତେ ଟିକେ ଏଁ, ହୁଁ, ହୁଁ। ଭଲ କି ଏ, ଆମର ହଁ ଦୂର ହବ କିନ୍ତୁ କୈଳାସ ମାନସର ଭି ଚି ସେଫ୍ଟି ଏ ନେଇକି ଯୋଉ ସେଫ୍ଟି ପିକସନ୍ ନେଇ ସେଠିକି ଯିବାକୁ ପଡିବ ଆଉ ସେଠି ଯେହେ ତୁ ବରଫ ଏଇଟା ଅ ତ ଚାରିଆରେ ସବୁବେଳେ ଥଣ୍ଡା ରହେ। ଆଉ ଭେସକ୍ସନ ନେଇକି ଯିବାକୁ ପଡିବ ଗାଡିଛି ଚଦରହ ଅ ତ ଏଇଭଳିଆ ପରିସ୍ଥିତିର ସାମ୍ନା କରିବେ ତାହେଲେ ଆପଣଙ୍କର ଯାତ୍ରା କିଛି ବି ଅସୁବିଧା ବା ବାଧାରାପ୍ତ ହବନିଁ।
ତାହେଲେ ଆପଣ ଯେମିତି କହିଲେ କି କୈଳାସ ହ ମାନସ ସରୋବର ଆପଣଙ୍କୁ ଯିବାକୁ ବହୁତ ଇଚ୍ଛା ଅଛି ତ ମୁଁ ଖାଲି ଜାଣିବାକୁ ଚାହୁଁଛି ସେଟା କୋଉ ଜିଲ୍ଲାରେ ଅଛି।
ହୁଁ। ଯୋଉଟା କି ଆପଣଙ୍କର ଇଛା ବହୁତ ମାନେ ଇଚ୍ଛା ବଡଇଥିବ ଶୁଣୁଥିବ କହି
ହୁଁ ସେମିତି ତ ଦେଖ ଦେଖିବାକୁ ଗଲେ ମୋର ତ ବହୁତ ଇଛା ଅଛି ମାନେ ସବୁ ଆଡେ ବୁଲିିଯିବା ଆମ ଭାରତ ବାହାରକୁ ଯିବା ଓଡିଶା ବାହାରେ ତ ବି ମୁଁ ବହୁତ ସାରା ଜାଗା ବୁଝି ସାରିଛି। ତ ଭାରତ ବାହାରକୁ ବି ଯିବା ତ ବି ମୋର ବହୁତ ଇଚ୍ଛା ଅଛି ତ ବ ମୋର ଗୋଟେ ଯେମିତି ଗୋଟେ ସ୍ଵପ୍ନ ଅଛି ଯିବା କି ଜାଗା ଟା ଦେଖିବା ତ ମୋର ଇଚ୍ଛା ଅଛି ମୁଁ ସ୍କ ଇକ୍ଲଣ୍ଡ ଯିବା ପାଇଁ ଯଉଟାକି ଆମର ୟୁନାଇଟେଡ କିଙ୍ଗଡମ ରେ ଆସେ ଲଣ୍ଡନ ପା
ହଁ ହଁ।
ସ୍କଟଲଲାଣ୍ଡ ଅଛି ତ ମତେ ସ୍କଟଲଣ୍ଡ ଯିବାର ଅଛି। ସ୍କଟଲଣ୍ଡର ଗୋଟେ କଲେଜ ଅଛି ଇଡେନ ବର୍ଗ ବୋଲି ତ ମୋତେ ସେ କଲେଜ ଦେଖୀବାରଅଛି ସେଟା କୁହାଯାଏ କି ଦୁନିଆର ସବୁଠୁ ସୁନ୍ଦର କଲେଜ ଯୋଉଟା କି ବି ବିଶବିଦ୍ୟାଳୟ ହଉଚି ସେଇଟା। ତ ମତେ ସେ କଲେଜ ଦେଖିବାର ଅଛି। ତମୋର ଗୋଟେ ସ୍ୱପ୍ନ ଅଛି ଯେ ମୁଁ ସ୍କଟଲଣ୍ଡ ଯାଇକି କି ସେ କଲେଜ ରେ ଥରେ ଯାଇକି ଟିକେ ବୁଲିବେ ଯେ ସେ କଲେଜରେ ଏମିତି କଣ ଅଛି ଯୋଉଥିରେ କି ଛାତ୍ରଛାତ୍ରୀ ମାନେ ସବୁ ଦେଶରୁ ଇଭିନ ଆମ ଭାରତରୁ ବି ବହୁତ ଜଣ ଯାଇକି ସେଇଠି ପଢୁଛନ୍ତି ଯେତିକି ମୁଁ ରିସର୍ଚ୍ଚ କରିଛି ତ ଭାରତରେ ବି ବହୁତ ଜଣ ସ୍କୋଲାରଶିପ ଦ୍ଵାରା ହୋଉ ଏଭନ୍ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଯାହାବି ସୂପୋଜ କଲେଜ ଟି ବାହାରିଛି ସେଥିରେ ବି ଆପ୍ଲାଏ କରିକି ସବୁ ଯାଉଛନ୍ତି। ବଟ ସେଟା କୁହାଯାଏ କି ଇରେନବ ହଉଛି ସବୁଠୁ ସୁନ୍ଦର କଲେଜ ଆପଣଙ୍କ ସେଠି ଗଲେ ନା ଆପଣଙ୍କୁ ମାନେ ଯେମିତି ଛୁଆ ମାନେ କଲେଜ ସ୍କୁଲ ରୁ ପଳେଇ ଆସନ୍ତି ସବୁବେଳେ ଯେ ନାଇଁ ମତେ ଯିବାରେ ନାହିଁ ପାଠରୁ ବ ବା ଦୌଡ଼ିକି ପଳେଇ ଆସନ୍ତି କିନ୍ତୁ ସେ କଲେଜ ରେ ଗଲେ ବିଶ୍ୱବିଦ୍ୟାଳୟରେ ପୁହଞ୍ଚିଛି ଯେ ତା କାହାକୁ ଆସିବାକୁ ଇଚ୍ଛା ହୁଏନି ତ ମୁଁ ସେଇଟା ଗୋଟେ ମୋର ସ୍ୱପ୍ନ ଅଛି ଯେ ସେ କଲେଜରେ ଏମତି କଣ ଅଛି କେମିତି ବନା ଯାଇଛି ଯେ ମତେ ସେଇଟା ଦେଖିବାର ଅଛି ଯେ ମୋର ଗୋଟେ ସ୍ୱପ୍ନ ଅଛି ଯେ ମୁଁ ସେ କଲେଜକୁ ଯାଇକି ଦେଖିବି ସେ ବିଶ୍ୱବିଦ୍ୟାଳୟରୁ
ଆଚ୍ଛା ବଢିଆ କଥା ବଢିଆ ଜିନିଷ ଗୋଟେ ନୂଆ ଜିନିଷ ମତେ ଜାଣିବାକୁ ମିଳିଲା।
ହଁ।
ଏତେ ସୁନ୍ଦର କଲେଜ ବିଷୟରେ ଆପଣ ହଁ ହଁ ବର୍ଣନା କଲେ ମତେ ବି ଶୁଣିକି ମୋର ବି ଏକ୍ସାଇଟମେଣ୍ଟ ଆଉ ଇଛାଟା ବା ଭାବନା ବଢିଗଲାଣି ଆଉ ମୁଁ ବି ଦିନେ ସମୟ ମିଳିଲେ ସୁଯୋଗ ମିଳିଲେ ମୁଁ ଯାଇକି ନେବି ଆଉ ଫରେନ୍ ଯଦି ଅଛି ସୁଜରଲ୍ୟାଣ୍ଡ ବହୁତ ବେଟର ଜାଗା। ଅସ ବୋଲି ମୁଁ ଭାବି କରିିବି
ହୁଁ ହୁଁ ହୁଁ।
ଆଉ
ହୁଁ ମତେ ସୁିଜରଲ୍ୟାଣ୍ଡ ବହୁତ ଭଲ ଲାଗେ ଯେମିତି କହିଲେ ୟୁନାଇଟେଡ୍ କିଙ୍ଗଡମ ଭିତରେ ଯେ ଏତିକି ବି ଦେଶ ଆସେ ସବୁ ବହୁତ ସୁନ୍ଦର ବରଫ ଜାଗା ଆଉ ସୁନ୍ଦର ଦେଶ ବି କୁହାଯାଏ। ଯେମିତି କି ଆପଣ ସ୍ୱୁଜରଲ୍ୟାଣ୍ଡ ବି ଆସୁଚି ଆମର ୟୁନାଇଟେଡ୍ କିଙ୍ଗଡମ ଏିକି ୟୁକେ ଭିତରେ ଆସୁଚି ଯେମତି ମୁଁ କହିଲି। ତ ସ୍ୱୁଜରଲ୍ୟାଣ୍ଡ ବି ମଧ୍ୟ ତାରି ଭିତରେ ହିଁ ଆସୁଚି ତାର ଗୋଟେ ଜିଲ୍ଲା କହିଲେ ଖରାପ ହବନି। ବଟ୍ ସେମାନେ ଜିଲ୍ଲା ବୋଲି କୁହନ୍ତିନି ତାଙ୍କର ଗୋଟେ ଅଲଗା ୱାର୍ଡ ଅଛି ତ ସ ତ ସେମାନେ ଅଲଗା ଶବ୍ଦ ବର୍ଣ୍ଣନା କରନ୍ତି। ସ୍ଵିଜରଲ୍ୟାଣ୍ଡ ବି ବହୁତ ଭଲ ଗୋଟେ ଜାଗା ଯୋଉଟ କି ଆପଣ ଯଦି ଡିସେମ୍ବର ମାସରେ ଯୋଉ କୁହନ୍ତି ଆମର ବଡ ଦିନ ତ ବଡ ଦିନରେ ଯଦି ଆପଣ ଯିବେ ସେପଟେ ତ ତାଙ୍କର ଅଲଗା ପରମ୍ ମ୍ପରା ଅଛି ସେପଟେ ଗାଁ ଯେ ଗାଁ ରେ ଯେମତି ଆମେ ଯୀଶୁ୍କ୍ରି ଷ୍ଣ ଙ୍କର ଯୋଉ ଜନ୍ମଦିନ ପାଳନ କରୁ ତ ସେଇଭଳିଆ ସେମିତି ସେପଟ ସାଇଟ ରେ ଡିସେମ୍ବର ମାସରେ ବଡ ଦିନ ଟାଇମ ରେ ବହୁତ ହି ଭଲ ସଗୁଡ଼େ ସେଲିବ୍ରେସନ୍ କରାଯାଏ ସେଇ ସବୁ ଉତ୍ସବ ଭଲରେ ମନାଯାଏ। ଆଉ ତାଙ୍କର ଯୋଉ ଗାଁ ଅଛି ସେ ଗାଁ ବହୁତ ସୁନ୍ଦର ଯେମିତି ମୁଁ କହିଲି କି କଲେଜ ଯେମିତି ସୁନ୍ଦର ସେପଟ ସେମିତି ସୁିଜରଲ୍ୟାଣ୍ଡ ର ଗାଁ ବହୁତ ସୁନ୍ଦର ଆପଣ ସେ ଗାଁ କୁ ଯଦି ଯିବେ ଆପଣଙ୍କୁ ଆସିବାକୁ ଇଚ୍ଛା ହବନି। ଆଉ ସେ ଗାଁ ରେ ଆଜି ବି ଇଲେକ୍ଟ୍ରିସିଟି ନାହିଁ ଆଉ ସେମାନେ ମାନେ ପ୍ରିଫର କରନ୍ତି କି ଯେମତି ମହମ୍ବତୀରେ ରହିବା ପାଇଁ। ଆଉ ମହମବତୀ ଆଉ ଧଳା ବରଫ ବହୁତ ସୁନ୍ଦର ଦେଖ ଖାଯାଏ ଯେତେବେଳେ ରାତିରେ ତାକୁ କିଏ ବି ଦେଖନ୍ତି ତ ମୁଁ ଯେତିକି ଦେଖିଚି